ହ୍ୟାଲୋ। ଶୁଭୁଜି କଥା? ହଁ ମାଉସୀ କଥା ଶୁଭୁଛି?
ହଁ କଥା ସବୁଚି ବା।
ଆଉ କଣ କରୁଛ?
ଏ କରିବି କଣ ବସିଛି ଇଏ କରିଛି ଆଉ।
ହୁଁ।
ତୁ କଣ କରୁଚୁ?
ମୁଁ ଏଇ ବସିଛି ଆଉ। ତମ ଆଡେ ବର୍ଷା ହଉଛି।
ବର୍ଷା ହଉଥିଲା ଛାଡି ଯାଇଛି କଣ କଣ ବିଜୁଳି-ଇ-ଇ ହାଲକା ମାରୁ ଚି। ଆଉ ପୁଅ ଏଇଠି ଥିଲା-ଆ-ଆ-ଆ ତାକୁ ରୂପା ଡାକ ବିଲେଇ କ୍ଷୀର ଦେବାକୁ ଯାଇଛି।
ନା-ଆ-ଆ-ଇ।
ଯଉ ଚାରିଟା ଯାଙ୍କ ରୁମ୍ ସେଇଠି ଦେଖିଲ ସେୟା ଡାକିଲା ହେ ଲାଇଛି ବା ଯାଇଛି ଇଏ କରିଛି ଆଉ। ଆଉ ଖାଇଥିଲୁ କଣ?
ଖାଇଥିଲି ମୁଁ-ଉ-ଉ-ଉ ଶୋଇକି ଉଠିକି ଭାତ ସୋୟାବିନ୍ ତରକାରୀ, ଶାଗ ଭଜା, କାକୁଡ଼ି। ଆଉ ତମେ କଣ ରୋଷେଇ କରିଥିଲ ଖରା
ମୁଁ ବା ରୋଷେଇ କଲି ହଉଛି-ଇ-ଇ-ଇ ଅ-ଅ-ଅ ବିରି ତାଙ୍କୁ ପାଛୁଡା ପାଛୁ କଣ କଲି ନା-ଆ-ଆ-ଆ ସବୁ ରଖିଦେଇ ଉ-ଉ-ଉ ତାରେ ଧାନ ପ୍ରବଳ ଥିଲା-ଆ-ଆ-ଆ ଚୁନି-ଇ-ଇ-ଇ ମାଟି ଗୁଡା ଥିଲା। ସେଇଗୁଡାକୁ ସବୁ ଚଲେଇକିରି ସେ ଧାନ ବାଛିଲି ବାଛିକିରି ତାକୁ ଝିଅ ଅନେଇଲୁ ଇଏ କରୁ କରୁ ବଡ ହେଇଗଲା ଗୋ ଟେ ସାଢ଼େ ଗୋଟେ। ତାପରେ ଆସିଲି ଅରୁଆ ରାନ୍ଧିଲି ଦିଟା-ଆ-ଆ-ଆ, ଡାଲମା କରିଦେଲି ଡାଲ ରେ ଆଳୁ ପକେଇଦେଲି। ଲେମ୍ବୁ ଆଳୁ ହେରିକା ତାକୁ ଚକୁଟିକିରି ଖାଇ ଦଳିକରି ଝୋଳ କରି ଖାଇଲି ଆଉ ଡ଼ାଲେମା କରି ଖାଇଲେ ଆଉ ଆଉ ଏଇ ଖିନା-ଆ-ଆ-ଆ ଇଏ କରିବନି ଯେ ପୁଅ ଖାଇବ ରୁ ତା ନାଗି କରିବି। ନହେଲେ ନାଇଁ ତ ସେଇ ଅରୁଆ ଭାତ ଅଛି ସେଇଆକୁ ଗରମ କରିଦେବି ଡାଲମା ଗରମ କରିଦେବି। ତାର୍ ମୋର ଖାଇଦବୁ।
ହୁଁ-ଉ-ଉ-ଉ ଆଉ ରାତିରେ ସେଇ ଅରୁଆ ଖାଇବ?
ହୁଁ-ଉ-ଉ-ଉ ସେଇଆକୁ ଇଏ କରିବ କୁ ମୁଁ ତ ହେଇ ଖାଇଥିଲି ଯୋଉ କଣ ସିଏ-ଏ-ଏ ଆ ଇଏ ହେଇନାହିଁ ତାକୁ ଭୋ ଭୋକ କରୁନାହିଁ ତା ପେଟ ଯେନ୍ତି ମୋ ପୁଅର ପୁଣି ଅଛି। ଆଉ ଖାଇଲେ ଖାଇବି ଯଦି ହେବ ହେ ନହେଲେ ନାହିଁ-ଇ-ଇ-ଇ। ସେ ପୁଅକୁ ପଚାରିବି ଯଦି କହିବ ରୁଟି ଖାଇବ ତାହେଲେ ରୁ ଟି କରିବି, ଯଦି କହିବ ସିଏ ତ ଅରୁଆ ଥିଲେ କହିବ ମୁଁ ଅରୁଆ ଖାଇବି। ଯଦି ଖାଇବ ତାକୁ ଗରମ କରିକି ଦେଇଦେବି ଆଉ।
ହଁ। ଓହୋ ଆଉ ତମ ସେପଟରେ ବର୍ଷା ହଉଛି କି?
ବର୍ଷା ହଉଥିଲା ବା ସିଏ-ଏ-ଏ-ଏ ଇଏ ହେ ଇଯାଇଛି କଣ କ ଘଡଘଡି ହେରିକା ମାରୁଚି କିନ୍ତୁ ଫିରି ଫିରି ପକାଏନା ଯେମିତି ସେମିତି ହଉଛି। ତମ ଆଡେ ହେଇଛି ବର୍ଷା?
ଆମ ଆଡେ ଚାରିଟା ବେଳୁ ବର୍ଷା ଜୋର ଉଠେଇଥିଲା ବର୍ଷା, ଘଡଘଡି ପବନ, ବିଜୁଳି ସବୁ ଧୂଳିଆ ପୁରା ଉଠି ଯାଇଥିଲା। କିଛି ସମୟ ପରେ ଛାଡିଗଲା। କିଛି ସମ ପରେ ଛାଡିଗଲା ଆଉ ଆକାଶ ପୁରା ଫାଙ୍କା ହେଇଗଲା। ଏବ୍
ହୁଁ ନାଇଁ ଇଆଡେ ବର୍ଷା ଅ ସେମିତି ନୁହଁ କିନ୍ତୁ ଅନ୍ଧାର କରିକି ଆଇଲା ପ୍ରବଳ। ଅନ୍ଧାର କରିକି ଆଲ କିନ୍ତୁ ଦେଖା ନାହିଁ।
ହେଲାନି ଏଇ ପୁଣା ହେଇ ହୋଉଚି ଟିକେ ଟିକେ।
ହୁଁ ଏଇ କଣ ହୋଉଚି।
ଏଇ ଖୁଣା ସେଇ ଧୀରେ ଧୀରେ ହୋଉଚି ବର୍ଷାଟା।
ନା ଇଆଡେ ବା ଅନ୍ଧାର କଣ ପୁରା ଅନ୍ଧାର କରି କିରି ଆକାଶରେ ତରା କ ସେ ନାଇଁ କି କିଛି ନାହିଁ ତ ବର୍ଷା କଣ ପୁଣି ସେ ଯୋଉ ଢୁ ଢୁ ହୋଉଚି।
ହୁଁ।
ଆଉ ରାତିରେ ତ ପୁଅ କଣ କର ରୁ
ହଁ ରୁଟି ହବ ଆଉ କଣ ସୋୟାବିନ୍ ତରକାରୀ ଅଛି ଆଉ ଯଦି କଣ କରିବ, ନନା ଭାତ ଖାଇବ। ହଁ। ତମ ଆଡେ କଣ ଚାଷ କରାଯାଏ ସବୁ?
ଆମ ଆଡେ କଣ ଏଇ ହ ଧାନ ବୁଣୁଛନ୍ତି ଆଉ ହଁ ସବୁ ଔଷଧରକା ପକେଇ ପକାଇଥାନ୍ତା ଧାନ ବୁଣା। ଧାନ ବୁ ହେଇ ସଇ ସଇଲେ ପୁଣି ବାଦାମ ହବ ଏଇ ଯୋଉ ଉଉଁ ନଭେମ୍ବର ଡିସେମ୍ବର ମାସ ଏଇ ଦୁର୍ଗା ପୂଜା ପରେ ପରେ। ସବୁ କି ଦୁର୍ଗା ହଁ ତ ଦୁର୍ଗା ପୂଜା ଟାଇମ ବେଳକୁ ବାଦାମ ସବୁ ଇଏ କରନ୍ତି ନା କଣ ଆଉ।
ହଁ।
ଏଇ ଯୋଉ କୁମାର ପୂର୍ଣ୍ଣିମା ଟାଇମ ରେ ଆମେ ଯାଉନା କି ମମତା ଦେଇ ଘରକୁ ହଁ ସେତିକି ବେଳେ ବାଦାମ ମଞ୍ଜି ମଞ୍ଜି ସବୁ ଛଡେଇକରି ଚାଷ ହୁଏ
ହୁଁ। ସେଇ ଟାଇମ ରେ ଧାନ ଟା ଅମଳ ହୁଏ। ତାପରେ ବାଦାମ ଆଣିକି ଇଏ କରନ୍ତି ଆଉ।
ତମ ଆଡେ ଶୁଣୁ ତମ ଆଡେ ମାନେ ଡେରିରେ ଲଗାନ୍ତେ ବାଦାମ ହେଲା। ଆମ ଇଆଡେ ମାନେ ବାଦାମ ଟା ଶୀଘ୍ର ଲଗେଇ ଯେ ମୋର୍ ତ ମନେ ଅଛି ସେଇ ଯୋଉ ଦୁର୍ଗା ପୂଜା ପରେ ପରେ ସବୁ ଚାଷ ତାମ୍ବୁନ୍ତି ମଞ୍ଜି ପକାନ୍ତି ଆଉ ବାଦାମ ଆଣିକି
ହୁଁ।
ଆଉ ଏ ବର୍ଷ ତମର ବାଦାମ ଭଲ ହେଲା ନା ନା ହେଲାନାଇଁ ତ?
ଆମ
ଏଇ କଣ ନା ମ ଏଇ ଖଟ ଉପରେ ଆସିକିରି ଗପୁଛି ଏ କରୁଛି ବସ ଫାନ ମାରି ହଁ ଆଉ ହୋଇଚି ଇଏ
ହାଲୋ।
ହଁ ମୁଁ କହିଲି ଝିଅ ଏଇ ଖୁଣା ପନିପରିବା କଣ ଲାଗିଚି
ଆମର କାକୁଡି ଲାଗିଛି କଲର ଲାଗିଛି। ଆମର ଖାଲି କାକୁଡି ଲାଗିଚି କଲରା ଲାଗିଚି ଆଉ ଆମ ସବୁ ଲଗେଇ ଯୋଉ କଣ ସେଟା। ସବୁ ଲଗେଇଛନ୍ତି ଜହ୍ନୀ। କାକୁଡି, କଲରା, ଭେଣ୍ଡି ଫେଣ୍ଡି ଲଗେଇଛନ୍ତି ଲୋକ ଆ।
ଆଉ ଜହ୍ନି ତମର ଏବର୍ଷ ଲଗେଇନାହାନ୍ତି କି?
ଜହ୍ନି ନା ଆମର ତ ଜହ୍ନି ଲଗା ହେଇନି ଏଇ। ନନା ହେରିକା ମିଶିକି ଲଗେଇଛନ୍ତି ଏଇ ଦି ତିନି ଜଣ ତା ସାଙ୍ଗ ମିଶିକି ଲଗିଛନ୍ତି କାକୁଡି। କଲରା ଲଗେଇଚଛନ୍ତି କି ନାଇଁ ଜାଣିନି। ଏବେ ତା ଦେହରେ ସବୁ ଚାଲିଛି। କାମ।
ହୁଁ ହୁଁ
ହୁଁ।
ସିଲୁଆ ଘର ଲଗେଇଥିବେ, ଭଲ ତା ତା ସାଙ୍ଗ ପୁଅ ତା ସାଙ୍ଗ ଘର।
ହଁ ସିଏ ନନା ଆଉ ସିକୁନ ଭାଇ ମିଶିକି ଲଗେଇଛନ୍ତି ଆଉ। ହୁଁ। ହଉ।
ମାଉସୀ ଫୋନ କରିଥିଲେ କୀ?
ନା ନା କାଇହିଁ ଫୋନ କରିନାହାନ୍ତି।
ମାଉସୀ ମେଡିକାଲ ଯିବା
ରଜ ପାଇଁ ପୁଅର ଡ୍ରେସ
ହଁ ହଁ ଏଇ ଯାଇନଥିଲୁ ଯୋଉ ମେଡିକାଲ? ସେଇଥିରେ ପୁଅର ଡ୍ରେସ ଯାଇକିରି ନେଇ ଆସିଛୁ କରିଛୁ। କାରଣ ଆଉ ମୁଁ ଏକୁଟିଆ ମତେ କିଏ ନେବ ଇଏ କରିବ ମଉସା ସେଇଥି ପାଇଁକି ନେଇ ନେଇଗଲେ ନେଇ ଉ ସିଆଡୁ କିଣିକିରି ନେଇ ଆସିଥିଲୁ ଆଉ।
ଆଉ କୋଉ ଡ୍ରେସ୍ ଆଣିଲ, ଜିନ୍ସ?
ଏଇନା ଏଯୋଉ ଇଏରମ। କୋଉ ପଣ୍ଡ୍ସ ସେ ଇଏ। କୁ କୁହନ୍ତି ସୂତା କୁ କଣ କୁହନ୍ତି ଏରା?
କଟନ।
ଏଇ ଯୋଉ। ହଁ କଟନ ପ୍ୟାଣ୍ଟ ଆଣବି, ଆଉ ସାର୍ଟ ଆଣିବି ସେଇ ସାର୍ଟ ପ୍ୟାଣ୍ଟ ବା ନେଇଗଲା। ହଜାର ଟଙ୍କା ପୁଣି, ଗଞ୍ଜି ଖଣ୍ଡେ ମୁଁ କହିଲି ଜ୍ୟେଷ୍ଠ ପୂର୍ଣ୍ଣିମା ହବ ନା କଣ ପୁଣି ବାନିଆନ ଖଣ୍ଡେ ଆଇଲି ଆଉ। ଜ୍ୟେଷ୍ଠ ପୂର୍ଣ୍ଣିମାରେ, ରଜ ପରେ ପରେ ଯୋଉ ପୂର୍ଣ୍ଣିମା ଟା ହବ ସେଇଟା ଜ୍ୟେଷ୍ଠ ପୂର୍ଣ୍ଣିମା। ହଁ ସେତେବେଳକୁ ତାର ଗୋଟେ ଖଣ୍ଡ ଡ୍ରେସ୍ ଦରକାର। ଆଉ ମୁଁ କହିଲେ ଆଉ ତା ଜ୍ୟେଷ୍ଠ ପୂର୍ଣ୍ଣିମା ମଗି ନେଇଯା ପ୍ୟାଣ୍ଟ କହୁଥିଲେ ମୁଁ କହିଲି ନା ପ୍ୟାଣ୍ଟ ସାଟ ରକାନେ ବି ନାଇଁ ତ କେବଳ ଗଞ୍ଜି ଖଣ୍ଡିଏ ଆଣ। ଏ ଗଞ୍ଜି ଖଣ୍ଡେ ନେଇକିଆଇଲୁ। ସେଇଦିନ ତାର ହଜାର ବାରଶହ ଟଙ୍କାର ଦେଇଛନ୍ତି ତ।
ରଜରେ ପିଠା କରିବ ନାଁ?
ପିଠା କରିବି କେହି ସହଜରେ ଦିଅ ପାବ ତ ଭଲ ନାହିଁ ଇଏ ନାହିଁ ତ ଆଉ ମୁଁ ଭାବୁଛି ଦେଖିଆ ଚକ କୁଳି ପିଠା କରିଦେବ ଇଏ କରି, ପୁଅ ବାଡେଇ ହଉଛି କହୁଛି ଆମର ପୋଡ ପିଠା କର। ମୁଁ କହିଲି ପୋଡ ପିଠା କଣ କରିବି କିଏ ଲୋକ ଥାଆନ୍ତା ଏଇ ଥାନ୍ତା ଯେ ତୁ କଲୁ। କଲୁ ଘରେ କେହି ନାହାନ୍ତି। ବାଡେଇ ହଉଚଛି କିନ୍ତୁ ଝିଅ ବକଟେ ଖାଇବ ନାହିଁ ତ। ଆଉ ଇଏ କର ମୁଁ କହିଲିି ର ଯଦି ତ ମାମୁଁ ଫାମୁ ସାନ ମାମୁ କହୁଥିଲେ ଆସିବ ବୋଲି ଯଦି ବଡ ମାଉସୀ ଘରକୁ ଯିବ ଆଗେ ନହେଲେ ସାନ ମାଉସୀ ଘରକୁ ଆଗେ ଗଲେ ସେ ତାଙ୍କର ଭିତରୁ ଯଏ ପୋଡ ପିଠା କରୁଥିବ ମୁଁ କହିବି ଆଉ ମାମୁଁ ହାତରେ ଦେଇ ପଠେଇବ ଇଏ କରିବେ।
ଆମର କଣ ହବ କି ଏ ବର୍ଷ ହବନି ପା।
ହଁ ଏ ଏଇ ଯୋଉ ହଁ ସେ ବୁଢୀ ନ କି ହଁ ହଁ।
ହୁଁ ବଡ ମାମା ଦିନେ ଦିନେ।
ହଁ ମା ତ ଦେଇ ଘରକୁ ଆସିବୁ ହଁ।
ପିଠା ହବନି।
ଏ ପୁଅ ସେଇ ଚକୁଳି ପିଠା କରେ ଆଜି ତଥାପି ମା ପାଞ୍ଚଶହ ଟଙ୍କା ପଠେଇଲେ। କହିଲେ ରଜରେ ତ ଆଣିକିରି ଆଇଁଷ ଟିକେ କଣ? ହଁ ଇଏ କରିକରି ଖାଇବୁ କହିଲେ ମାଉଁସ ଆଣି ମୋ ଖାଇ ପଛୁ ବେକୁ ଇଏ ତ ମଟନ ଫଟନ କରିପାରିବୁନି କହିଲେ ତୁ ଆମର ଖାସି ମାଉସ ଆଣିକରି ଅଢେଇଶ ହଉ ଅଧ କିଲୋ ହଉ ଖାଇବୁ। ପୁଅକୁ ଦେବୁ ଆଉ ଇଏ କରିବୁ ମୁଁ କହିଲି ହେ ନା ହଁ ସିଏ ଯାଉଥିବେ କଥା ମୁଁ ତାହଲେ ଦେଖି ମାଛ ପଚ ଆଣିକି ଖାଇବୁ ନା ତତେ କହୁଛି ତୁ କଟା ରହିଛି ଖାସି ମାଂସ ଆଣିକ ଖାଇବୁ। ମୁଁ କହିଲି ତମେ ମାନେ ଆସ ଆସିଲେ ଆଣିିବି ଇଏ କରିବ। ଆଉ ଖାଇବି ମୁଁ। ତମ ପୁଅ ଆସିଥାନ୍ତେ ତ ମଉସା ଆସିବେନି ଇଏ କରିବେନି। ଦି ତିନି ତାରିଖ ଦିନ ଯାଇଛନ୍ତି କଟକ। ଆଉ ସିଏଣ ଆସିବେ ଇଏ କରିବେ।
ଆଉ ସେଇଥି ପାଇଁ କି ଇଏ